ହାଲୋ।
ହୁଁ।
ହାଲୋ ହଁ ଆସୁଛି ଆସୁଛି ହଁ କେମିତି ଅଛୁ? ହଁ ହଁ ଠିକ ଅଛି ଆଉ।
ଓ ଆଚ୍ଛା ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ। ଆଉ ତୋ ଘରେ?
ମୋ ଘରେ ସବୁ ଭଲ। କଣ କରୁଚୁ?
ହୁଁ ହୁଁ ଏ ସେପଟେ ଏବେ ମାନେ ନେଟୱାର୍କ ଇସ୍ୟୁ ହଉଛି ନା ବେଶୀ ଜୋରେ।
ହଁ ବର୍ଷା ଫର୍ଷା ଟିକେ ହଉଛି ତ ସେଥିପାଇଁ ପା ବୋଧେ ଟିକେ ଇସ୍ୟୁ ହଉଛି ଆଉ। ତମ ଆଡ଼େ ବର୍ଷ ର୍ଷା ହେଇଥିଲା ଆଜି?
ନାଇଁ ଆମ ପଟେ ତ ବର୍ଷା ହେଇନି କିନ୍ତୁ ଯାହା ଲାଗୁଛି ରାତି ରେ ଆଉ ବର୍ଷା ମାଡ ହେଇପାରେ।
ଓହୋ ହେଇପାରେ ଆମର ବି ଏପଟେ ପୁରା ମେଘ ହେଇକି ଅଛି। ରାତି ତିରେ ହେଲେ ହେଇପାରେ ଆଉ। ହୁଁ କଣ କରୁଚୁ?
ଏବେ କିଛି ନାହିଁ ମାନେ ବ ବଜାର ପଟେ ଯାଇଥିଲି ଦୋକାନ ପାଇଁ କି କିଛି ଜିନିଷ ପତ୍ର ଆଣିଦେଲି। ତାପରେ ଟିକେ ସାଇକେଲରେ ଟିକେ ବୁଲା ଚଲା କଲି କିଛି ସମୟ ପାଇଁ ଫୁର୍ତ୍ତି ପାଇଁ ବୋଲି କି ତାପ ପରେ ଏବେ ଆସିକି ଟିକେ ଘରେ ବୁଲୁଛି ଏମିତି ବାରଣ୍ଡାରେ।
ଓହୋ ହଁ ହଁ।
ଆଉ ତୋର କଣ ଏବେଠୁ?
ନାଇଁ ମୁଁ ବି ସେଇ ପାଞ୍ଚଟା ଆଡେ ଯାଇଥିଲି ବୁଲିବା ପାଇଁ ଟିକେ ସାଙ୍ଗ ଘରୁକୁ ଗଲି ତାପରେ ଟିକେ ସେଠେ ବସିଲୁ ତା ଛତ ଉପରେ ତାପରେ ବସିକି ଘର ଟିକେ ମାର୍କେଟ ତାପରେ ବୁଲିବା ପାଇଁ ଗଲୁ ପରେ ମାର୍କେଟରେ ବୁଲିକି ଆସିକି ଘରେ ଅଛି। ଏକ୍ସଚିଆ ଏକ୍ସଲେର ଗୋଟେ ବନଉଥିଲି ସିଟ ଟେ। ତ ଏକ୍ସେଲ ସିଟ ବନଉଥିଲି ଆରେ କିଛି ନାହିଁ ମାନେ ଡିଷ୍ଟ୍ରିକ୍ଟ କୋଉ ଡିଷ୍ଟ୍ରିକ୍ଟ ଅଣ୍ଡରରେ କେତେଟା ବ୍ଲକ ଅଛି ଆ ମାନେ କେତେଟା ବ୍ଲକ ଅଛି ଆଉ ସେଇ ବ୍ଲକ ରେ କେତେଟା ଗ୍ରାମ ପଞ୍ଚାୟତ ଅ ଛି ସେଇ ବିଷୟ
ଓହୋ ନାଇଁ ତୁ କୋଉଠି ମାନେ ମାନେ କଣ କୋଉ କମ୍ପାନୀରେ ନା କୋଉଠି ସବମିଟ୍ କରିବୁ ନା କଣ ସେ ସିଟଟା?
ହଁ ସେମିତି ଟାଇପର ଏଇକା ଆଉ।
ଓହୋ ମାନେ ସେଇଟା କଣ ତୋର ପାର୍ଟ ଟାଇମ ଜବ୍ ନା କଣ ଏନ୍ତି?
ହଁ ସେମିତିକା ପାର୍ଟ ଟାଇମ୍। ତ ଘରେ ବସିକି କିଛି ତ ଗୋଟେ କରିଆ କଥା ବୋଲି ନିଜେ ଆଉ କିଛି ଗୋଟେ କରିବା କଥା ଆଉ।
ଉଁ ମାନେ ତୁ ୱାର୍କ ଫ୍ରମ ହୋମ କରିଦଉଛୁ ନାଇଁ କି?
ସେଇଟା ଘରେ ପିସି ଅଛି ନେଟ ର ସୁବିଧା ଅଛି ତ ଚାହଲେ ଗୋଟେ ଘରେ କରିଦବା କଥା ବୋଲି ଆଉ
ଅ ହଁ ଭଲ ତାହଲେ ଆଉ ଏଥିପାଇଁ ତୋ ଏଡ଼ା ଏବେ ସେପଟେ ପାଗ କେମିତି ଅଛି?
ଏବେ ଟିକେ ମେଘୁଆ ହେଇଥିଲା ସେତେବେଳେ ଏବେ ମୁଁ ଆଉ ବାହାରକୁ ଯାଇଥିଲି ସେତେବେଳେ ଆଠଟା ଉ ସାତଟା ପଇଁଚାଳିଶ ପାଖାପାଖି ମେଘୁଆ ହେଇକି
ହଁ ଓ ଛାତ ଉପରେ ଅଛ ନା ଘରେ ଭିତ
ନାଇଁ ଘର ଭିତରେ ବସିଛି।
ହୁଁ ହୁଁ ହଉ ହଉ ଠିକ ଅଛି। ଏବେ ପଟେ ନାଇଁ ଏବେ ଯେବେଠୁ କଣ କି ରଜ ପାଖାପାଖି ସମୟ ଆସିଲାଣି ପାଣି ପାଗ କହିବାକୁ ଗଲେ ସ୍ଥିତି ଗତି ବଦଳିଗଲାଣି ଆଉ ସେମିତି ପ୍ରକାର ଆଗ ଭଳିଆ ପଇଁଚାଳିଶ ଡିଗ୍ରୀ ଚାଳିଶ ଡିଗ୍ରୀ ସେମିତି ଜୋର ଗରମ ହେଉନି।
ହଁ ଏବେ ବର୍ଷା ବି ହେଇଯାଉଛି ନା ଟିକେ ଟିକେ ସେଥିପାଇଁ ବି ଏମିତି ଅଛି ଆଉ
ହଁ ଏବେ ଝିପି ଝିପି ବର୍ଷା ହଉଛି ପୁଣି ପାଗ ଟିକେ ଉଷୁମ ଲାଗୁଛି ମାନେ ଏତେ ପ୍ରଚଣ୍ଡ ଗରମ କି ମାରାତ୍ମକ ଗରମ ଭଳିଆ ଲାଗୁନି। ଟିକେ ଆଗରୁ ଯେମିତି ଗରମ ହଉଥିଲା ଘର ବା ବାହାର ଉ ବାହାରିବାଟା କଣ କି ମାନେ କଷ୍ଟ ହେଇଯାଉଥିଲା।
କଷ୍ଟକର ହେଇଯାଉଥିଲା।
ଆଉ ଟିକେ ଘରୁ ଗଲେ କହ କି ହଁ ତାପରେ ଘର ଟାଙ୍କିରୁ ଗରମ ଗରମ ପାଣି ବାହାରିବ, ସେ ପାଣି କହିବାକୁ ଗଲେ ନା ପିଇବାକୁ ଠିକ ହଉଥିଲା ନା ହାତ ଧୋଇବାକୁ ନା କୌଣସି କାମ କରିବାକୁ।
ସେଇ ନା ଗାଧୋଇ ପାରୁଥିବ ନା କିଛି ୟୁଜ କରିପାରୁଥିବ ସେମିତି ହଉଛି ଆଉ।
ହଁ ବାଧ୍ୟ ହେଇକି ପୁରା ଦିନ ମାନେ କଣ କି ଦିନ ଦଶଟା ନହେଲେ ସାତଟା ଆଠଟା ବେଳେ ଗାଧୋଇବାକୁ ପଡୁଥିଲା କାହିଁକି ପରବର୍ତ୍ତୀ ମାନେ କଣ କି ସମୟରେ ଦଶଟା ପରେ ବାରଟା ଆଡକୁ କଣକି ନିହାତି ପାଣି ଗରମ ହେଇ ଜୀବନା ଟାଙ୍କି ର
ସେଇ ଗରମ ହେଇଗଲେ ଟିକେ ପ୍ରୋବ୍ଲେମ୍ ହେଉଛି ଆଉ କଣ କରିବି
ସେଇଟା ତ ତାପରେ ଏଇ ଖରାରେ ତମେ କି ମୋତେ ବେଳେବେଳେ କଣ କି ଟିକେ ମୁଣ୍ଡ ବଥା ହୁଏ। କିନ୍ତୁ ବିଶେଷତଃ ମୋତେ କେବେ ଜ୍ୱର ହେଇନି କାହିଁକି ନା ନିଜକୁ ହାଇଡ୍ରେଟ୍ ରଖୁଥିଲି ପ୍ରାୟତଃ ମୁଁ।
ହଁ ନିଦେ ଯେତେ ହୁଁ
ନହେଲେ ଆଖୁ ରସ ଟିକେ ମାନେ କଣକି ଯଦି ଫୁଲବାଣୀ କେବେ ଯାଇଥିବି ତାହେଲେ କଉଠି ସେଠି ଆଖୁ ରସ ଟିକେ ପିଇବି ନହେଲେ ତ କହିବା ଗଲେ କଣ କି ବେଳେବେଳେ କୋଲ୍ଡଡ୍ରିଙ୍କ ପିଉଥିଲି କିନ୍ତୁ କୋଲ୍ଡଡ୍ରିଙ୍କଟା ଦେହ ପାଇଁ ଭଲ ନୁହଁ ପ୍ରାକୃତିକ ଉପାୟରେ ଯେଉଁ ଆମେ କଣ କି ଶୀତଳ ପାନୀୟ ପିଇବୁ ସେଇଟା ସବୁଠୁ ଭଲ।
ହଁ ସେଇଟା ସବୁଠାରୁ ଭଲ।
ହଁ ମାନେ କଣ କି ଦେହକୁ କୌଣସି ପ୍ରକାର ରୋଗ ପଶିବନି। କି ମାନେ କଣ କି ଦେହରେ ମାନେ ବିଶେଷ କହିବା ଗଲେ କଣ
ସେଇ ଆଜିିକାଲି ତ ଯାହା ସବୁ ମାନେ ତେଜଲ୍ କାମ ହେଲାଣି। ଯାହା ସବୁ ମିଶାମିଶି କରିଦଉଛନ୍ତି ସବୁ ଅରିଜିନାଲ ଜିନିଷ ଭଳିଆ କିଛି ନଥାଉ ଯେ।
ହଁ ସେ ସବୁ ପିଇ ଦଉଛ କେତେ କହିବା ଗଲେ କହ କିି ସେ ସବୁ ଠିକ ହଉନି ମାନେ କଣ କିସେ ସବୁ ଖାଲି କି ପାଟିକୁ ସିନା ସୁଆଦ କିନ୍ତୁ ଦେହ ବି ଦେହ ଖାଇକି
ହଁ। ସେଇ ପରା
ସେଥିପାଇଁ ସେସବୁ ଛାଡ଼ିକି ମାନେ କହନ୍ତି ବିଶେଷତଃ କହିବାକୁ ଗଲେ କଣ କି ଖରା ସମୟରେ ଦହି ସରବତ ଆଖୁ ରସ ନହେଲେ ତ ଲେମ୍ବୁ ପାଣି।
ହୁଁ ସେଇଟାକ ଠିକ ନେଚାରଲ ଜିନିଷ ଯାଅ।
ହଁ ଆଉ ତୋର ମାନେ ମନପସନ୍ଦର ଖଳ କଣ ତୁ ଯୋଉଟେ ଖରା ବେଳେ ବିଶେଷ କ ଖାଉଛୁ।
ଏଥି ପାଇଁ ତ ହଁ ଏବେ ତ ଖରା ଦିନବଲେ କଣ ଆମ୍ବ ତରବୁଜ କିୁାଇଡ୍ରେଟ ୱାଟର।
ହଁ, ମୁଁ ଏ ବର୍ଷ ତରଫୁଜ ଗୋଟେ ପାର୍ଟି ମାନେ। କଣ କି ଫାଳ ବି ବାଟ ଚାଖିପାରିନି। ଆମ ଘରେ କେ ତରଭୁଜ ଆଣି ନଥିଲେ ଆଉ କଣ କରିବୁ।
ଟ୍ରାଏ କରିଥିଲି ଏ ବହୁ ବହୁତ ଦିନ ତଳେ ଟ୍ରାଏ କରିଥିଲି ଆଉ।
ହଁ ମୁଁ ପ୍ରତିବର୍ଷ ଖରା ମାସ ତରଭୁଜ ଖାଏ ଏଥର ନଥିଲେ।
ହୁଁ।
ହଁ ଆଉ କଣ ମାନେ କଣ କେମିତି? ଏବେ ମୁଁ ଘର ଆଗରେ ଅଛି ଭେ ଘର ଭିତରକୁ ଯାଇନି କି ଘର ବାହାରେ ବି ନାଇଁ ଏଇ
ଆଚ୍ଛା ବାରମୁଣ୍ଡାରେ।
ହଁ ବାରଟାରେ। ଦାଣ୍ଡ ଉପରେ ବସିଛି।
ଆଚ୍ଛା ଆଚ୍ଛା। ତମର ସେଇଠି ବୁଲିବା ପାଇଁ କୋଉ ଜାଗା ଅଛି ହଁ ପାର୍କ
ବୁଲିବା ପାଇଁ ଏପଟେ ହଁ ଏବେ ଏପଟେ। କଣ କି ସେମିତି କିଛି ବିଶେଷ ବୁଲିବା ଜାଗା ନୁହେ ପୁଣି ଯେହେତୁ ଆମ ଘରଟା କଣ କି ପ୍ରପର ଗାଁ ରେ। ମାନେ ସେଥିପାଇଁ କଣ? କେ ଏଠି ଚାରି ଗୋଟେ ଖାଲି ଜଙ୍ଗଲ ହିଁ ଜଙ୍ଗଲ ଖାଲି ହାଇ ପା ପାଖରେ ଆମ ଘରଟା ବୋଲି ଅଛି ଆଉ।
ଓ ଆଚ୍ଛା।
ହଁ ଆଉ ଏଇ ଜାଗାରେ କଣ କି ନିରାପଦ ବି ଟିକେ ତୁ ପାଇବୁନି, ମାନେ କଣ କି ଏଠି ମୋର ରହିି ରହି ଅଭ୍ୟାସ ହେଲାଣି ବୋଲି ମୁଁ ଜଙ୍ଗଲକୁ ବି ବେଳେ ବେଳେ କଣ କି ଏମତି ବୋଲା ମାଟିରେ ପଳଉଛି, କିନ୍ତୁ ଯେହେତୁ ଜଙ୍ଗଲୀ ଜନ୍ତୁଙ୍କର ଭୟ ଥାଏ ନା ସେ ତେବେ ସମ୍ଭାଳିକି ଯିବାକୁ ପଡେ।
କେତେବେଳେ କଣ ହେଇଛି ସେମାନେ ତ ଜଲିଛନ୍ତି ଆ କେତେବେଳେ?
ହଁ ହଁ ମୁଁ ଶୁଣିଥିଲି କଣ କି କେବେ କୋଉ ଗୋଟେ କଣ କି ମାନେ ହଁ ଜଙ୍ଗଲୀ ପଶୁ ମାନେ କଣ କି ଭାଲୁ ପୁଣି ଗାଁରେ ଆସିକି ଦିଇ ଜଣଙ୍କୁ ଆକ୍ରମଣ କରୁଥିଲେ ମୁଁ ଶୁଣିଥିଲି?
ଏବେ ନା ଆଗରୁ?
ଉମ ଏଇ ଗୋଟେ ମୁଁ ହେଇଥିବ ଏମିତି ଗତ ବର୍ଷ ଆଡେ ଏବେ ମୁଁ ଜାଣିନି।
ହୁଁ।
ଆଉ ବେଳେ ବେଳେ କଣ କି ଯଦି ଶୀତ ମାସ କଣ ହୁଏ ଆମର ମାନେ କଣ କି ଯେ ଏଇ ଗାଁ ପାଖାପାଖି କଣ କି ବିଲୁଆ ଗୋଷ୍ଠୀ ପଳେଇ ଆସନ୍ତି।
ସେମିତି?
ହୁଁ ରାତିରେ କଣ କି ରଢିବେ ଯଦି ସେଇ ଟାଇମରେ କନ କି? ତମେ ସବୁ ଘରେ ଅଛ ତ ନିରାପଦ ଯେ କେ ଗୋଟେ ଭୁଲ ରେ ବାହାରକୁ ଆସିଗଲା। ତାହେଲେ କଣ ହବ କିଛି କହିହବନି।
କହାଉଛି ଅନେକ ହିଂସ୍ର ଜନ୍ତୁଲା କଥା।
ତାପରେ ଏପଟେ ଆମ ଗାଁରେ ବିଶେଷ ତ କୋଉ ସେମତି କିଛି ବୁଲିବା ଜାଗା ନାହିଁ, ଯଦି କେତେବେଳେ କେମିତି ବଲିବାକୁ ଇଚ୍ଛା ହବ ତ ତମେ ଯାଇକି ବଜାର ପୋଟେ ବୁଲି ପାରିବ ଏଠୁ ମୋ ଗାଁ ହଉଛି ଗୋଟେ ଦି କିଲୋମିଟର ଆମର ଗାଁ ର ଦି କିଲୋମିଟର ଆଗ ଶଙ୍କରାଖୋଲ, ଶଙ୍କରାଖୋଲ ତମେ ଯେତେ ବୁଲଲେ ବୁଲି ପାରିବ।
ଓହୋ ହୋ।
ହୁ ଯେହେତୁ କହିବାକୁ ଗଲେ କଣ କି ଫୁଲବାଣୀ ଟା ସହର ସେଠି ବୁଲିବା ପାଇଁ ଉଠେଇବା ପାଇଁ ସହର ସାରା ଜାଗା ଅଛି। କିନ୍ତୁ ଏଇଠି କନ୍ତି ଗାଁରେ କିଛି ମାନେ କଣ କି ସୀମିତ ସ୍ଥାନକୁ ଛାଡିଦେଲେ ଅନ୍ୟ କୌଣସି ବାହ୍ୟ ସ୍ଥାନ ସେମତି କିଛି ନିରା
ହୁଁ ହୁଁ।
ପ୍ରାୟତଃ ନିଛାଟିଆ ସ୍
ତମର ସେଠୁ ଚକାପତି କେତେ ଦୂର ହଉଚି?
ଆମ ଗାଁରୁ ଚକାପାଦ?
ହୁଁ।
ହଉଥିବ ଗୋଟେ ପଞ୍ଚାବନ ରୁ ଷାଠିଏ କିଲୋମିଟର ଭିତରେ ହଉଥିବ।
ଓହୋ ପଞ୍ଚାବନ ଷାଠିଏ ନା ମ୍ ଏତେ ହଉ ନଥିବା।
ହଁ ପ୍ରସିଦ୍ଧ ବିରୁପାକ୍ଷ ମନ୍ଦିର ସେ
ଆରେ ଫୁଲବାଣୀରୁୁ ବୋଧେ ସେଇଟା ଚାଳିଶ ନା କଣ ହଉଛି? ତମର ସେଠୁ ଷାଠିଏ କେମତି ହବ?
ଫୁଲ ବାଟ ଚାଳିଶ ହଉଛି। ନାଇଁ ତ ସେଦିନ ବିସ୍ ପା ଲେଖ ଲେଖ। ଏତେ ଗୋଟେ ମାନେ କଣ କି ଅଧିକ ଦୂର ବୋଲିକି ତାହେଲେ କେମିତି।
ଉଦୟଗିରି ଫୁଲବାଣୀ ଷାଠି ହଉଛିା
ଆ ହ ତମ ଫୁଲବାଣୀଠୁ ଆମ ଗାଁ ସତେଇଶ ଆମ ଘାରକୁ ହଁ ତେର କିଲୋମଟର କଣ କି ମାନେ ବି ର ପାଖ କି ଆମ ଗାଁରୁ କେତେ ନା କେତେ ବଟର ହହୁଛି ତ ଚାଳିଶ କେମତି ହେଲା।
ଉଦୟଗିରି ତ ଷାଠିଏ କିଲୋମିଟର ଅଛି ପିଲବେରେ
ହଁ ସେ ଉଦୟଗିରି ଏତିକି ପାଖାପାଖି ଘଟି ା ପୁର ର ଯଦି ଷାଠିଏ ନ ହେଇଥିବ ତାହେଲେ ପଚାଶ କିଲୋମିଟର ତ ହେଇଥିବ ଏ
ହ ହଉଥ ସେ ତଣ ଚାଳିଶ
ତ ତ ଫୁଲବାଣଣିରୁୁ ଚାଳିଶ କିଲୋମିଟର କୋଉଟା କ ବି ଚିଜ୍ ଟୀକାବାଲି ଟୀକାାବାଲି ଆଗକୁ ଯେଉଁ କହିବା ଗଲେ। କଣ କି ଯୋଉ ମାନେ ଗାଁ ଯାକ ଅଛି। ସେଆଡେ ଡୁଙ୍ଗି ମନ୍ଦିର ସେ ସବୁ ଚାଳି କୋମଟର କାହିଁି କ ଟିକାବାଲି ଫୁଲଣରୁ ପଁତିରି କିଲୋମଟର ଛି ନା ଆଉ ଟିକା ବାଲ ର କହିବା ଗଲେ ତେଙ୍ଗଡା ପଥର ଛକ ଭିତରକୁ ଭିତରକୁ ଦେଇକି ଗଲେ ବସ୍ତିଙ୍କିଆ ସିଆଡକୁ ଚକାପାତ ହେଇକି ବିରପକ୍ଷ ମ। ମାନେ ବହୁତ ବାଟ ହଉଛି ସେଇଥିପାଇଁ କଥା। ଚାଳିଶ କିଲୋମିଟର ବୋଲେ ଆଁ?
ଆଜି ଡିନର କଣ?
ଆଜି ମୁଁ ଦେଖିନି ଯଦି ମୋ ବୋଉ କିଛି ରୋଷେଇ କରିଥିବ ଖାଇବି।
ହୁଁ ହୁଁ।
ଦିନ ବେଳେ ତ ଛତୁ ଛତୁକୁ ଛତୁ ତରକାରୀ କରିଥିଲା।
ହ ହୁଁ ହୁଁ।
ସେ ଯାହା ହେଇଥିବ।
ଆଜି ଆମର ଭା ପଖାଳ ଭାତକୁ ଭଜା ହେଇଥିଲା।
ରାତିରେ ପଖାଳ ଭାତ ଭଲ ସବୁ। ହୁଁ।
ଏବେ ବାହାରେ ଜଳଖିଆ ଖାଇ ଦେଇଥିଲି ଆଉ କିଏ ଖାଇବ ଏବେ ଆଉ ଇଚ୍ଛା